ରୋ
ହଁ ଭାଇ ଗୁଡ଼୍ ମଣିଂ।
ହଁ ଭାଇ ଶୁଭ ସକାଳ ଶୁଭ ସକାଳ।
ହଁ କେମତି ଅଛନ୍ତି ହଁ ଭଲ ଅଛି ଭାଇ।
ଭଲ ଅଛି ଆଚ୍ଛା ଆଚ୍ଛା। ଆଉ କୋଉଠ ଘରେ ଆଜି ଅଛନ୍ତି? ଆଜ୍ଞା ଆଜ୍ଞା।
ହୁଁ ହଁ ସକାଳୁ ଖାଇଥିଲି ଅ ଛତୁଆ ମୁଁ ସବୁବେଳେ ଖାଏ ଯେ ଆଜି ତ ଛତୁଆ ସରିଯାଇଚି ଇଡଲି ଆଉ ଉପମା ଖାଇଲି ବାହାରେ ଏକେଲା ଜିନିଷ ଟିକେ କମ୍ ଖାଉଚି ତ।
ଓହୋ, ଆଉ ପାଣିପାଗ କେମିତି ଅଛି ସେପଟେ ଆପଣଙ୍କର?
ଖରା ସକାଳ ରୁ ପୁରା ଜୋରଦାର୍ ଖରା ହଉଚି ହେ-ହେ। କଣ ଟିକେ ବର୍ଷା ଟିକେ ହେଲେ ଭଲ୍ ଲାଗିବ।
ହଁ ସନ୍ଧ୍ୟା ଟାଇମ୍ ହେଲେ ଆମର ଏପଟେ ସଖାଳେ ଖରା ହଉଚି, ସନ୍ଧ୍ୟା ଟାଇମ୍ ହେଲେ ବର୍ଷା ହଉଛି।
ହଁ ଏପଟେ ବି ସେଇ ଅବସ୍ତା।
ହଁ ପରା।
ଆଜି ଟିକେ ଛୁଟି ଅଛି ଆଉ, ସେଥିପାଇଁ ଘରେ ଅଛି ଆ।
ହଁ-ହଁ ଘରେ ଆଜି ହଁ ଆଜି ତ ତମର ଚତୁର୍ଥ ଶନିବାର ପାଇଁ ଛୁଟି ଥିବ ତ ଅଫିସ୍।
ହଁ-ହଁ ଆଜି ଚତୁର୍ଥ ଶନିବାର ପାଇଁ ଛୁଟି ଅଛି ଆଜି।
ହଁ ଆଉ ଭଲ ଆଉ ଛୁଟି ମିଳିଚି ତ। ନାଇଁ କିଛି ନାହିଁ, ମୁଁ ବି ଘରେକା ଅଛି ଏବେ ଟିକେ। ଜଳିଖିଆ କରିକି ଆସିଲି ତ ମୁଁ ବଶ୍ଚି ଆଉ।
ଅ ହୋ। ନାଇଁ ମୋର ଜଣେ ଭାଇ ପଠେଇଚନ୍ତି ଗୋଟେ ଜିନିଷଟେ ବସ୍ ରେ ତ। ମୁଁ ଆଉ ଟିକେ ଗଲେ ଯିବି ଆଣିବା ପାଇଁ, ଆ ସେଥିପାଇଁ ତାଙ୍କ ସହିତ ଟିକେ କଥା ହଉଥିଲି, ସେ ପଣସ ଚିପ୍ସ ପଠେଇଚନ୍ତି ଗୋଟେ ଜାଗାରୁ।
ଆଚ୍ଛା ପଣସ ଚିପ୍ସ କହିବାକୁ ଗଲେ ମନେ ହେଲା ପଣସ ଚିପ୍ସ ଏତେ ବଢିଆ ଲାଗିବ।
ହଁ ଆପଣ ଖାଇଚନ୍ତି ନା ନାଇଁ ପଣସ ଚିପ୍ସ?
ହଁ ଖାଇଛି-ଖାଇଛି। ବହୁତ୍ ଭଲ ଲାଗିବ, ପଣସର ମୁଁ ଆମର ଚିପ୍ସ ବି ଖାଇଛି, ଆମର ବିରିୟାନୀ ବି ଖାଇଥିଲି ବିରିୟାନୀ ଟା ଏତେ ଭଲ୍ ଲାଗେନି।
ବିରିୟାନୀ ବି କରୁଚନ୍ତି ପଣସ ରେ?
ହଁ-ହଁ ଆମର ଗୋଟାଏ ଏଇଠି ଗୋଟାଏ ଚାଲିଥିଲା ଆମର ଗୋଟେ ଇଏଟା ପ୍ରୋଗ୍ରାମ ଗୋଟେ ଥିଲା ତ ପଣସ ତରକାରୀ କରିଥିଲେ ଦେଖିଆ ଟିକେ ଖାଇଦବା କେମିତି ଲାଗୁଚି ବୋଲି ଟିକେ। ଖାଲି ଅବସ୍ୟ ଭଲ ଲାଗିଲାନି ତ ଏତେ ଟିକେ ଭଲ ନାହିଁ, ଚିପ୍ସ ଟା ବଢିଆ ଲାଗିବ ଆଉ।
ହଁ ଚପ୍ସ୍ ଟା ଭଲ ଲାଗେ ତା ଯୋଉ ମସଲା ସବୁ ପକେଇକିନା କରନ୍ତି।
ହଁ ସବୁ କରନ୍ତି ଭଲ୍ ଲାଗେ ହଁ।
ଆଉ ମାନେ ସେ ପଣସ ଚିପ୍ସ ଖାଇଲେ ଆଳୁ ଚିପ୍ସ ଭୁଲିି ଯିବ ତମେ। ହେ-ହେ ସେମ୍ତିଆ ଲାଗେ।
ହଁ-ହଁ।
ଆଉ ପଣସରେ ଆହୁରି ଗୋଟେ କହୁଥିଲେ ଏ ସେ ଭାଇ କରନ୍ତି ପଣସରେ ଆ ଚାର କରନ୍ତି ଗୋଟେ ସେଟା ବି ଭଲ୍ ଲାଗେ, ପଣସ ଆ
ହଁ ନାଇଁ ଆଚାର ମୁଁ ଖାଇନି, ଆଚାର ବି ତ ଭଲ୍ ଲାଗିଥିବ ମତେ ଲାଗୁଚି।
ହଁ ଭଲ୍ ଲାଗେ ଭଲ୍ ଲାଗେ, ଆଉ ତାର ଯୋଉ ମଞ୍ଜି ନାଇଁ ଯୋଉ ପାକଳ ହେଇଗଲା ପଣସର ଯୋଉ ମଞ୍ଜିଟା ସେଇଥିରୁ କଣ କରନ୍ତି ନା ଅଟା ତିଆରି ଅଟା ତିଆରି କରନ୍ତି, ପଣସ ମଞ୍ଜିର ଅଟା ସେ ଅଟା ବି
ହଁଁ-ହଁ ସେ ମଞ୍ଜିରେ ତ?
ହୁଁ-ହୁଁ-ହୁଁ।
ହଁ ଭାଇ ସେଇଟା ବି ମୁଁ ଖାଇନି ହଁ
ମୁଁ ଖାଇନି ମୁଁ ଦେଖିଛି ଖାଲି, ନାଇଁ-ନାଇଁ ଦେଖିଛି ଖାଲି। ସେଟାକୁ ଡାଇରେକ୍ଟ ତମେ ରୁଟିକୁ ବନେଇ ପାରିବନି, ତା ପାଇଁ ତମକୁ ଅଟାରେ ତା ସେଇଥିରୁ ଟିକେ ପକେଇବ, ପକେଇଲେ ତାର ଟେଷ୍ଟ ଟିକେ ଅଲଗା ଆସିବ ଆଉ। ହୁଁ-ହୁଁ।
ହଁଁ ଭଲ
ହୁଁ ହୁଁ ରୋଷେଇ ସକାଳେ ପଠେଇଥିଲେ, ତ ମୁଁ ଆଉ ଟିକେ ଗଲି ଯିବି ଆଣିବା ପାଇଁ ସେଟା ଆଉ ହଁ ବସ ରେ ପଠେଇଛନ୍ତି ହୁଁ ସେତ ବସ୍ ଛାଡ ବସ୍ ତ ଯେ ଗୋଟେ ଟାଇମ ରେ କହିଲେ ପନ୍ଦର କୋଡିଏ ମିନିଟ୍
ହଁ ଗୋଟେ ହଁ ନାଇଁ ହଁ ହଁ। ଏବେ ଆଉ ସେ ଠିକ ଟାଇମ ରେ ଆଉ ପହଞ୍ଚିଲା ପ
ହୁଁ।
ହଁ ଗାଡି ଗୁଡା କଥା ତ କଣ କରିବା, ମାନେ ଦୂର ରେ ଥିବେ କହିବେ ନାଇଁ ପହଞ୍ଚିଲୁ ପହଞ୍ଚିଲୁ କହିବେ।
ହଁ ହଁ ସେମିତି ତ କୁହନ୍ତି ଆଉ ହଁ ଆଉ ଆଜି ଖରା ବେଳେ କଣ ଖାଇବା କରିବେ ଭାଇ ଆପଣ?
ହ ଦେଖିବା ରୋଷେଇ ତ ଆମର ହେଇନି ଆରମ୍ଭ ହେଇନି। ହଉ ଦେଖିିବା କଣ ଗୋଟେ କରିବା, ଜଦି ଖରା ହଉନିି ପଖାଳ ଫଖାଳ କରିକି, କଣ ଟିକେ ଭଜା ଟିକେ କରିଦେବା, ଦହୀ ପଖାଳ ସହିତ ଟିକେ ସେ ଭଜା ଖାଇବାକୁ ଟିକେ ଆମର ଜେଜନା ଅଛି ହେଲେ
ଆଚ୍ଛା ନିଯେ ରୋଷେଇ କରୁଛନ୍ତି ନା କଣ କେମିତି?
ହଁ ନିଯେ ରୋଷେଇ କରୁଛ।
ଏବେ ରୋଷେଇ କରୁଛ, ଏବେ ଆରମ୍ଭ ହେଇନି ସକାଳେ ତ ଖାଲି ଜଳଖିଆ କରିକି ଅଛୁ। ହଁ ପରା କଣ କରିବା ବେଳେବେଳେ ରୋଷେଇ କରିବାକୁ ଡି ଟିକେ ଅଳୁଶୁଆ ଲାଗୁଛି।
ତାପରେ ସବୁଦିନେ ଆଉ ରୋଷେଇ କରିକି କେତେ ଖାଇବେ।
ହଁ ପରା ସେଇଟା ତ ଆଉ ରୋଷେଇ ନ କଲେ ବି ଆଉ ଖାଇବାକୁ ବାହାରେ ତ ଆଉ ଡେଲି ଖାଇ ହବନି। ଏବେ ବି ଯୋଉ ଦିନ ରୋଷେଇ ହଉନ ହଁ, ହଁ।
ସବୁର ପଇସା ବି ବଢୁଛି ଆଗରୁ ବାହାରେ ଗୋଟେ ସାଧା ମାନେ ଥାଳି ଦଉଥିଲେ ଷାଠିଏ ଟଙ୍କା, ସତୁରି ଟଙ୍କା ଭିତରେ। ଏବେ ଶହେ ଟଙ୍କା ହେଲାଣି।
ହଁ ନାଇଁ ହେଲା ତ, ଆହୁରି ତ ବଢିବ ଆଉ।
ଯୋଉ ଆମର ଇନ୍ଧନ, ଇନ୍ଧନ ଗ୍ୟାସ ଯୋଉ ବଢିଲା ରେଟ୍।
ସେଇଟୁ ତ ଆମର ସବୁ ବଢି ଯାଇଛି ଆଉ ହଁ। କୋଉ ହୋଟେଲ କୁ ଗଲେ ବି ଖାଇବା ଦର ପୁରା ବଢିଯାଇ
ହଁ, ସତ କଥା।
ହଁ।
ଆଉ ଆପଣ କିଛି ପଢାପଢି ଏବେ କରୁଛନ୍ତି?
ହଁ ପଢାପଢି ହଁ ଏମିତି ଆଜ୍ଞା ଟିକେ ଚାଲିଛି ପ୍ରିପାରେସନ ନିଯେ ଆକା ପଢା ପଢି ଟିକେ କରୁଛୁ।
ହୁଁ, ହୁଁ, ହୁଁ ନାଇଁ ମୁଁ ମଧ୍ୟ ଉ ଚାକିରୀ ସହିତ କିଛି ପଢାପଢି ମଧ୍ୟ କରୁଛି। ଟାଇମ ସବୁ ସମୟ ମିଳୁନି କିନ୍ତୁ କଣ କରିବା ଆଉ?
ହଁ ନାଇଁ ଏବେ ସେମତି ଆକା। ସେମିତି ସମୟ କାଢିକି ନେଇ ସମୟ କାଢିକି ଟିକେ ପଢାପଢ଼ି କରିବାକୁ ପଡିବ।
ହୁଁ, ସତ କଥା।
ହେଲେ ଗୋଟେ କାର୍ଯ୍ୟ କରୁଛନ୍ତି ଆମେ ତ କରୁନୁ ଚାଲିଛି ଆଉ ଦେଖିବା କଣ ହଉଛି ଆଗକୁ ଆଉ?
ଉହୁଁ। ଏବେ ତ ଯେଉ ଭଳିଆ ଭାବରେ ପ୍ରତିଯୋଗିତା ସବୁ
ହଁ ହଁ କୁହନ୍ତୁ ନାଇଁ ସେଇରା ଆଉ। ମାନେ ସେତିକି ପରିଶ୍ରମ ହଁ ନ କଲେ ପରୀକ୍ଷା ମାନେ ଦେବାଟା ମାନେ ବହୁତ ବୃଥା।
ସରକାରୀ ଚାକିରି ପାଇବା ବହୁତ କଷ୍ଟ। ସେ ଯେମିତିଆ ଚାକିରି ହେଇଥାଉ ପଛେ ସବୁ ଜାଗାରେ ବହୁତ ପ୍ରତିଯୋଗିତା।
ବହୁତ ବହୁତ ଦେଖୁନାହାନ୍ତି ଆଜିିକାଲି ସେ ପିଅନ ଜାଗାରେ ବି କେତେ କଣ ହେଇଯାଉଛି?
ହୁଁ।
ସେଇଟା ବି ପାଇବା ପାଇଁ କଷ୍ଟ ହେଇଯାଉଛି ଆଜିକାଲି।
ହଁ। ଆଗରୁ ଭଲ ଆଗରୁ ଦଶମ ଦଶମ, ଦ୍ଵାଦଶ ପଢି ଆମର ବାପା ମାନେ, ଦାଦା ମାନେ ଚାକିରି ଫାକିରି ପାଉଥି ଭଲ। ଏବେ ତମେ ସ୍ନାତକ ସାରିକି ସ୍ନାତକତର ସାରିଲେ ମଧ୍ୟ ବି
ସାରିଲେ ମଧ୍ୟ ବୋ ବହୁତ କଷ୍ଟ ନାହିଁ ସତ କଥା। ଆଗରୁ କାଳର ସେମତି ଥିଲା ମାନେ ଜଲଦି ପାଉଥିଲା।
ହୁଁ।
ରାଗ ବଲେ କଣ ଆମର ଲୋକ ସଂଖ୍ୟା ବି ଟିକେ କମ ଥିଲା। ତ ଏବେ ଆମର କଣ ଲୋକ ସଂଖ୍ୟା ବଢିବାକୁ କିମ୍ ହଁ।
ଆଗରୁ ଲୋକମାନେ ଟିକେ ପଢାପଢି ମଧ୍ୟ କଣ କରୁଥିଲେ ଘରେ ଏତେ ହେଇ ନଥିଲା, ସବୁ ଜିନିଷ ଜାଣିପାରୁନ ଥିଲେ। ନା ତାପରେ ପୁଣି କଣ ହଉଥିଲା ନା ମାନେ ଗୋଟେ ଗୋଟେ ଜାଗାରେ ଦେଖିବେ ଆପଣ ଲୋକ ଗା ମାନେ ଗାଁ ବେଶୀ ଖାସ କରି ଗାଁ ମାନଙ୍କରେ ତାଙ୍କ ଘରେ ଛାଡ଼ନ୍ତିନି ବାହାରେ। ନାଇଁ ତୁ ଏତେ ବାଟ ଯାଇକି ଚାକିରି କରିବୁ କି ଆଉ ଘରେ ରହ। ମ ଘରେ ରହେ ଏଠି କିଛି କାମ କର ଏମତି କୁହନ୍ତି। ତୁ ଏବେ ଯୋଉ ହିସାବରେ ଦେଖିବା ଆଉ ସମସ୍ତେ ଲାଗିଛନ୍ତି ସେଇ ଜିନିଷ ପାଇଁ।
ଏବେ ଯେତିକି ଅଧିକା ପାଠ ହେଇଗଲା ସେତିକି ମାନେ କଣ ଚାକିରିର ବି ସେ ସେତିକି ଇଏ ହଉଛି ବୁଝିଲେ କି ନାଇଁ?
ହୁଁ। ସେଇଟା ହିଁ ତ।
ଆଉ ସେତିକି ପରିଶ୍ରମ ତ ନ କଲେ ଆଉ ଖାଇବା ଟା ବି ବହୁତ କଷ୍ଟ ଆଉ। ସେତିକି ପରିଶ୍ରମ ସେତିକି ଆ କଣ ମନ ଧ୍ୟାନ ଦେଇକି ପଢିଲାନି।
ତାପରେ ଆଜିିକାଲି ଖାଲି ଖାଲି ପଢିଲେ ବି ହଉନି। ମାନେ ଭାଗ୍ୟ ଦରକାର ତମର ମାନେ ଯେତେ ବଡ ପଛେ ପରୀକ୍ଷାରେ ଏମିତିଆ ପ୍ରଶ୍ନ ଆସୁଛି। ନାଇଁ ତମର ଭାଗ୍ୟ ଯଦି ଥିବ ତମେ ପାଇବ ନହେଲେ ପାଇବନି।
ହଁ ନାଇଁ ସେଟା ବି ସତ କଥା ଆଜ୍ଞା ଭା ହଁ ହଁ ନିହାତି ନିହାତି। ମୋତେ ଗୋଟେ ଭାଗ୍ୟ ବି ସାଥ ନଦେଲେ କିଛି ହେଇପାରିବ ନାହିଁ।
ମାନେ ଲୋକ ଅଛନ୍ତି ଏମିତି ମାନେ ଅନୈତି କାମ କରୁଛନ୍ତି। ବାହାରେ ସବୁ ଯେମିତି ଫର୍ଜି ଜିନିଷ କରୁଛନ୍ତି। ପଇସା ଦେଇକିନା ଚାକିରି କିଣିଛନ୍ତି ଏମିତି ଟାଇପ ର ବହୁତ ମାନେ ଆସୁଛି। ଅଭିଯୋଗ ଓ ଲୋକ ମଧ୍ୟ ଧରା ପଡୁଛନ୍ତି ପୋଲିସ ପୋଲିସ ଧରୁଛ ତାଙ୍କୁ।
ହଁ ହଁ ହଁ କଣ କରିବ ଆଜିକାଲି ସେଇଟା କଣ କହିଲା ପରେ ଆମେ ଚାକରି ଦେବା ନାଁରେ ବି ଆଜିକାଲି ପୁରା ବେଶୀ ଠକେଇ ବି ହେଇଯାଉଛି।
ହଁ ଠକେଇ ମଧ୍ୟ ହଉଛନ୍ତି କିଛି କିଛି ଦେଖିବେ ମାନେ ଗ ରିବ ଲୋକ ମାନ ଗରିବ ଶ୍ରେଣୀ ର ଲୋକମାନଙ୍କଠୁ ବହୁତ ଲକ୍ଷ ଲକ୍ଷ ଟଙ୍କା ନେଉଛନ୍ତି ପ୍ରଲୋଭନ ଦେଖେଇ କିନ୍ତୁ ଲାଷ୍ଟ କୁ ଚମ୍ପଟ ମାରିକି ପଳଉଛନ୍ତି।
ହଁ ହଉଛି।
ଚାଲେ କୋଉଠି ପୋଲିସରେ କମ୍ପ୍ଲେନ କରିପାରିବି ଆଉ ମୁଁ ପଇସା ଚାକିରୀ ପାଇ ପାଇଁ ବୋଲି ସେ ତାର ଫାଇଦା ଉ ଦେଖୁଛନ୍ତି ନା ସେମାନେ।
ହଁ ହଁ। ସେ ହଁ।
ତ ଏଇଟା ହଉଛି କଥା ଚାଲିଛି ଏମିତି ଆଉ ଆଉ ହଉ ଭାଇ ମୁଁ ମୁଁ ଦେଖୁଛି ଟିକେ ସେ ବସ୍ ବାଲାକୁ ଟିକେ ଟିକେ ଯୋଗାଯୋଗ କରେ କୋଉ ଯାଏଁ ଆସିଲେଣି ମୁଁ ଯିବି। ପୁଣି ଆଣିବାକୁ ତାଙ୍କର ହଉ ବୋଲି ଆଉ କେବେ ଗୋଟେ ପୁଣି ହରେ ରହିଲି।
ହଉ ଆଜ୍ଞା